ନମସ୍କାର ହ୍ୟାଲୋ।
କହିଲି ଦେହ ଖରାପ ଅଛି ତ ହେଲକି ଆ ସେ ନାଇଁ ମାନେ ଡାକ୍ତର ଲେଖି ଦେଇଛନ୍ତି ମାନେ ଏଇନା ରେଷ୍ଟ ନବା ପାଇଁ ହେଲାକି।
ଆଉ ଆପଣଙ୍କ ଆଡେ ରଥ? ରଥ କେମିତି ରଥଯାତ୍ରା?
ଆମ ନିଜ ଗାଁରେ ତ ରଥ ଟଣା ହୁଏ। ଆଉ ମାନେ ସ୍ନାନ ପୂର୍ଣ୍ଣିମାରେ ଯାଉଁ ଠାକୁରଙ୍କ କତିକି ଠାକୁର ଗାଧୁଆ ଗାଧୁଇ କରିବେ। ମୁଁ ତେଲ ହଳଦୀ ଲଗେଇକି କଣ କି ମାନେ ବ୍ରାହ୍ମଣ ମାନେ ଗାଧେଇ ଦେବେ। ଆମେ ବି ଏଥିରେ ଠାକୁର ଉପରେ ମାନେ ଯେମିତି କୁହନ୍ତି ମାନେ ଗାଧେଇ ଦିଅନ୍ତି ପିଲାମାନଙ୍କୁ ଆମେ ସେମିତି ଠାକୁରଙ୍କୁ ଯାଇ କି
ନା ସବୁଠୁ ଗୋଟେ ଭଲ କଣ କଲେ ରଥଯାତ୍ରାରେ ମାନେ ଠାକୁରଙ୍କ ରଥକୁ ମାନେ ମାନେ ଲୋକମାନେ ବି ଟାଣି ପାରିବେ ନୁହେଁ କି? ଯାଉ ମାନେ ଠାକୁର ଆମେ ସବୁବେଳେ ଯାଆନ୍ତି ପୁରୀକୁ।
ଶୁଣନ୍ତୁ ସେପର୍ଯ୍ୟନ୍ତ ମୁଁ ଯାଇନି ମୁଁ ସେପର୍ଯ୍ୟନ୍ତ ଯାଏ। କଣ କହିବି ତାପରେ ସାନ୍ନ ପୂର୍ଣ୍ଣିମାରେ କଣ ହବ ନା ଠାକୁର ଗାଧୁଆ ଗାଧୁଇ କରିବେ ଗାଧୁଆ ଗାଧୁଇ କଲା ପରେ ତାପରେ ଠାକୁରଙ୍କୁ ଜର ହବ।
ହଁ।
ହେଲାକି ଯୋଉଟା କୁହନ୍ତି ଅଣସର ଘରେ ଠାକୁର ରହିବେ ଠାକୁରଙ୍କୁ ଜର ହେଲା ଠାକୁର ବୈଦାସ ହୁଏ ହେଲାକି ଠାକୁରଙ୍କୁ ଔଷଧ ଦେବେ। ହେଲା ଔଷଧ ଦେଲା ପରେ ଠାକୁର ଔଷଧ ଖାଇକି ମାନେ ଅଣସର ଘରେ ଶୋଇବେ ଅଣସର ଘର ମାନେ ମାନେ ସେ କବାଟ ଝରକା ସବୁ ବନ୍ଦ ରହିବ।
ଓହୋ ମାନେ ପୁରା ବନ୍ଦ କୋଠିରିରେ ହଁ।
ଝରକା ସବୁ ବନ୍ଦ ରହିବ ଲାଇଟ୍ ଲିଭା ହବ ତାଭିତରକୁ ବାହାର ପବନ କିଛି ଯିବନାହିଁ ବାହାର ଶବ୍ଦବି କିଛି ଯିବନି।
ହୁଁ।
ତାର ମାନେ ହେଲା ଅଣସରହର ହେଲା ତା ଭିତରେ ଠାକୁ ଠାକୁର ରହିବେ ଠାକୁର ରହିଲା ପରେ କେତେ ପନ୍ଦର ଦିନିନା ଏକୋଇଶି ଦିନ୍ କଣ ରୁହନ୍ତି ଠାକୁର ତା ଭିତରେ ସେ କ୍ଲିୟର ମନେନାହିଁ ଏବେଓ
ହଁ।
ଆଉ ରହିବେ ରହିଲା ପରେ
ତାପରେ ମାନେ ରଥଯାତ୍ରା ପୂର୍ବ ଦିନ ସେ ପଦାକୁ ବାହାରିବେ। ହେଲାକିି ବାହାରିବେ ବାହାରିଲା ପରେ ତାପରେ ସିଏ ଏଠୁ ନାଗାର୍ଜୁନ ବେଶ ଧରିବେ।
ହଁ।
ଠାକୁର ନାଗାର୍ଜୁନ ବେଶ ଜାଣିଚନ୍ତି ନା?
ହାଲୋ।
ମାନେ ଯୋଉ ବେଶରେକି ତାଙ୍କର ପାଦ ଲଗା ହବ ଆଉ ହାତ ଲଗାହବ ହେଲାକି ସେଏ ବେଶଟାକୁ ନାଗାର୍ଜୁନ ବେଶ କୁହନ୍ତି କାହିଁକିନା ଜଗନ୍ନାଥଙ୍କର ସୁଭଦ୍ରାଙ୍କର ଆଉ ବଳରାମଙ୍କ ହାତହିଁ ନାହିଁ କି ଗୋଡ଼ହିଁ ନାହିଁ ହେଲାକି। ସେଥିପାଇଁ ତାଙ୍କ ସୁନାର ହାତ ଗୋଡ଼ ଲଗା ହୁଏ। ଏଟାକୁ କୁହାଯାଏ ନାଗାର୍ଜୁନ ବେଶ।
ହୁଁ।
ହେଠୁ ନାଗାର୍ଜୁନ ବେଶ ହେଲେ ରଥଯାତ୍ରା ଦିନ ଭଗବାନ ଆଉ ଆମେ ନାଗାର୍ଜୁନ ବେଶରୁ ଟାହିଆ ବେଶକୁ ଆସିବେ।
ପାହିଆ ବେଶ କୋଉଟା କୁହାଯାଏ ଆମର ଯୋଉ ଠାକୁରଙ୍କର ଦେଖିବ ଉପରେ ଯୋଉ ମୁକଟ ଭଳିଆ ଲାଗିଥିବ ଷୋଲର ଦେଖିଛନ୍ତିନା? ସେଇଟା ହଉଚି ଟାହିଆ ହେଲାକିି। ଟାହିଆ ବେଶ ସକାଳୁ ଭଗବାନ ନେବେ ନେଲା
ଏ ତିନି ରଥର ଯୋଉ ନାଁ କଣତ କହନ୍ତି ଜ ଜାଣି
ନନ୍ଦିଘୋଷ ଦାଳଧ୍ୱଜ ଦର୍ପଦଳନ।
ନନ୍ଦୀଘୋଷ ଯୋଉ
ଜଗନ୍ନାଥଙ୍କର ତାଳଧ୍ଵଜ ବଳରାମଙ୍କର ଦର୍ପଦଳନ ସୁଭଦ୍ରା ମା ସୁଭଦ୍ରାଙ୍ଗ ଆର ରଥର ସାରଥି ହଉଛନ୍ତି କଣ? ଓ ସରି ଜଗନ୍ନାଥଙ୍କ ରଥର ସାରଥିୀ ଅର୍ଜୁନ। ବଳରାମଙ୍କ ରଥର ସାରଥି ନା ଟା ମନେ ପଡୁନି? ଆଉ ଆକ ଦି ଜଣ ନା ମନେ ପଡୁନି କଣ? ମୁ ଇଏ ଯେ ଏ ହାଲକା ମନେପଡୁ ନାହିଁ। ଆଉ ତାପରେ ଏଠୁ ଯେତେବେଳେ ଟାହିଆ ବେଶ ନେବେ ଟାହିଆ ବେଶ ନେଲା ପରେ ତାଙ୍କର ପୂଜା ପର୍ବ କଲମୀ ଠାର ମାନେ ଭୋଗ ରାଗ ସବୁ କରିକି ଦେବେ ବୁଝିଲେ କି?
ହୁଁ ରଥଯାତ୍ରା ଆପଣ କୋଉଠିକି ଯାଆନ୍ତି? ହଁ ମୁଁ କହିଲି ରଥଯାତ୍ରାରେ ଆପଣ କୋଉଠିିକି ଯାଆନ୍ତି?
ହ ମୁଁ ରଥଯାତ୍ରାକୁ ଗୋଟେ ବର୍ଷ ଯାଇଥିଲି ପୁରୀ। ବହୁତ ଭିଡ ମାନେ ଠାକୁର ମାନେ ଦେଖି ତ ପାରିଲିନି ପାରିଲିନି ମାନେ ର ରଥ ଛୁଇଁବା ବି ମୋ ପ ତି ବହୁତ ମାନେ ବିବର୍ଜିତ ହେଇଗଲା ଏତେ ଲୋକ ଏତେ ସାରା ଲୋକ। ଲୋକଙ୍କୁ ଇଏ କରିବା ମାନେ ମୋ ପକ୍ଷେ ଅସମ୍ଭବ ହେଇଗଲା। ଆ ମୁଁ ସେଇଠି ଛିଡା ହେଇକହିଲି ପ୍ରଭୁ ମୁଁ ଏତେ ଦୂର ଆସିଛି। ଆପଣଙ୍କ ରଥକୁ ଟିକେ ଛୁଇଁ ପାରିବେନି ନା ଆପଣଙ୍କୁ ତ ଦେଖି ପାରିଲେନି ଦେଖିପାରିଲିନି। ହେଲେ ରଥକୁ ଟିକେ ଛୁଇଁ ପାରିବି ନା ନାହିଁ ଏଠୁ ଏମିତି କହିକି ଗୋଟେ ବସି ପଡିଲି ତ ବସି ପଡିଲି ଯି ଯେମିିତୀ ସେଠୁ ଗୋଟେ ଯୋଉ ପୋଲିସ ପୋଲିସ ଥିଲେ ସେ କହିଲା ଆଉ ବା ବୁ ରଥ ଛୁଇଁବନି କି? ମୁଁ କହିଲି ନାହିଁ ସାର୍ ଏତେ ଲୋକ ଆଉ ମାନେ ଆମର ସାହସ ପାଉନି ଯିବା ପାଇଁ। କହିଲା ଆସ ଆସ ସେଠୁ ମୋ ହାତ ଧରିକି ନେଇକି ନିଜେ ରଥ ଛୁଆଇଁଦେଲା ଆଉ ସେଇ ବର୍ଷ ଠାରୁ ଯୁହାର ହେଇ କହିଲି ପ୍ରଭୁ ବରଂ ଅଦିନରେ ଆସିବି ଆପଣଙ୍କୁ ଦେଖିକି ଯିବି କିନ୍ତୁ ରଥଯାତ୍ରା ପୁନେଇ ପର୍ବରେ କେବେ ଆସିବିନି।
ରଥଯାତ୍ରାରେ କେତେ ଲୋକ ଯାଆନ୍ତି ବହୁତ
ଅସଂଖ୍ୟ ଲୋକ ମାନେ ଲୋକଙ୍କର ଗଣନା ନାହିଁ। ସେଠି।
ହୁଁ।
ହେଲା ତାପରେ ଆଉ ଗୋଟେ ବର୍ଷ ଯାଇଥିଲି ସୁକିନ୍ଦା। ହଉ କୁହନ୍ତୁ?
କୁହିଲି ମୁଁ ବି ଥରେ ରଥଯାତ୍ରା ଯାଇଥିଲି ହଁ।
କୁହନ୍ତୁ?
ମୁଁ ବି ତ ମୁଁ ତ ସବୁ ମାନେ ସେ ଯୋଉ ସୁନାବେଶ ନୁହେଁ କି ସୁନାବେଶ ନହେଲେ ସ୍ନାନ ପୂର୍ଣିମାରେ ଯାଏ।
ହୁଁ।
ଅ ପୁରୀ ତ ଯାଇପାରିବନି ଏ ଜଗା ଡୋରିି ନ ଲାଗିଥିବ ତ ଯାଇପାରିବେନି। ଉଁ ଆମଘର ଗାଁରେ ନୁହଁ କି ହଁ ଆମ ଗାଁରେ ନୁହଁ କି ଆମ ଗାଁରେ ଆରେ ଆମ ଘର ପାଖରୁ ବୋଧେ ଚାରି ପାଞ୍ଚ କିଲୋମିଟର ମାନେ ଦୂରରେ ସେଇଠି ଆମର ରଥ ହୁଏ ତ ସେଇଠି ମୁଁ ରଥ ଟାଣିବା ପାଇଁ ଯାଏ। କାଇକିନା ପୁରୀ ତ ଯାଇକି ଆମେ ରଥ ତ ଛୁଇଁ ପାରିବାନି କାଇକିନା ଏତେ ଭିଡ। ଜେ ମାନେ ଦଳା ଚକଟାରେ ମାନେ କଣ କୁଆଡେ ହେଇଯିବ ତାପରେ ସେଇ ଏଠି ହିଁ ଆମର ମାନେ କିଛି ଦିନ ଆଗରୁ ଆମ ଗାଁ ରେ ଅ ରଥ ଯୋଉ ତିଆରି ହୁଏ ତ ସେଠିକି ମୁଁ ଯାଏ ରଥ ଥ ଟାଣିବା ପାଇଁ ଆଉ ଗୋଟେ କୁହନ୍ତି ଯୋଉ ରଥଯାତ୍ରାରେ ଗୋଟେ ଯୋଉ ବଳଦ ନା କଣ ଯୋଉ ଗୋଟେ ସେମାନେ ବି ତାଙ୍କର ବି କଣ ଗୋଟେ ହୁଏ ଗୋଟେ ମାନେ ବଳଦେବୀ ତାକୁ ସଜେଇକି କଣ ଗୋଟେ କରନ୍ତି।
ଦଶରାରେ ଦଶରା ବଳଦ।
ନା ନା ନା ନା ନା ଦଶରା ତ ନୁହଁ ଆଉ ସେ ର ରଥ ଟାଇମ୍ ରେ ବି ମୁଁ ଥର ଦେଖିଥିଲି କି ଆଉ କଣ ହେଇଥିବ କି ସେଇ ଟାଇମ୍ ରେ କଣ ମୁଁ ଠିକ୍‌ ସେ ଜାଣିନି ଆକ୍ଚୁଆଲି ସେଟା।
କିଛି ବଳଦ ବାହାର କରନ୍ତିନି କେବଳ ଦଶରା ଟାଇମ୍ ରେ ହିଁ ଦଶରା ବଳଦ ବାହାରେ ଢେଙ୍କାନାଳ ଯୋଉ ଭୁବନ ଗାଁରେ।
ନାଇଁ ଆମର ତ କେଉଁଝର ନା ଆମର ସେମିତି ନାହିଁ କିଛି। ତ ମୁଁ ଥରେ ଦେଖିଲି କେବେ ମାନେ ବହୁତ ଛୋଟ ହେଇଥିଲି ସେଟା ଦେଖିଥିଲି। ତାପରେ ଏବେ ବଡ଼ ହେଲାପରେ ହଁ। କିଛି ହେଇଥିବ ଯଦି ନହେଲେ ଏବେ ଏଇ ରାସ୍ତା କଡରେ ଇ ଦେଖୁଛି ନହେଲେ ବି ଫୋନରେ ଦେଖେଇ ଦଉଛନ୍ତି କାରଣ ପୁରୀ ତ ରଥରେ ପୁରୀ ଯାଇହବନି।
ଆସୁ ଆସନ୍ତୁ ଏଥର ଆମ ଆମ ଗାଁ ଆଡେ ଆସନ୍ତୁ ଦେଖିକି ଯିବେ।
ଆପଣ ଡାକିଲେ ନିଶ୍ଚୟ ଯିବି ଦେଖିବା ପାଇଁ ରଥଟାଣି ପାରିବି ତ?
ନିଶ୍ଚିନ୍ତ।
ହଉ ଯିବି ଆଉ ରଥ ବନା ସରିଲାଣି?
କଲ୍ କରି କହିବି ଆପଣଙ୍କୁ ଆଉ ଆସିବେ। ଏଇଟା ଆପଣଙ୍କ ପର୍ସିନାଲ୍ ନମ୍ବର ତ? କଲ୍ କରିକି କହିବି ଆସିବେ ଦେଖିକି ଯିବେ ଆଉ।
ହଉ ମୁଁ କହିଲି କି ଆଉ କଣ ଏବେ ବ୍ରେକ ମାନେ ସକାଳୁ କଣ ଜଳଖିଆ ଖାଇଛନ୍ତି?
ନାଇଁ ଉଠିନି ବେଡ୍‌ରୁୁ କିଏ ଜଣେ ଆଶ୍ରା ଦେଲେ ଉଠିବି।
ଘରେ ଡାକୁନାହାନ୍ତି।
ହୁଁ ବୋଉ ବୋଧେ ଠାକୁର ପୂଜା କରୁଛନ୍ତି ଗାଧେଇ ଯାଇଛନ୍ତି ବାପ୍ ପା ଡ୍ୟୁଟି ଗଲେଣି।
ହଁ ଆସିଲେ ତାପରେ ବାହାରେ ବି ଖରା ହଉଛି ନା ଶୋଇଥାନ୍ତୁ ଖଟରେ ଆଉ ଉଠିବେନି।
କାହିଁକି ନା ଗୋଡ଼ ଅପରେସନ ହେଇଛି ନା କାଲି।
ଓହୋ କଣ ହେଇଚି କି?
ଆକ୍ସିଡେଣ୍ଟ ହେଇଥିଲା।
ନାକ୍ସରେ କଣ ମାନେ ଗୋଡ ଏମିତି ଏତେ ସିଭିୟର ହେଇଯାଇଛି ଯେ ଅପରେସନ କରିବାକୁ ପଡିଛି ମାନେ
ହଁ ଆକ୍ସିଡେଣ୍ଟ ହେଇଥିଲା ଆକ୍ସିଡେଣ୍ଟ ଆଣ୍ଠୁ ତଳକୁ ଯୋଉ ପୁଟିଆ ନୁହେଁ କି?
ହଁ ହଁ।
ଏଇଟା ଜୋର ମାଡ ହେଇଛି ଏତେ ଜୋର ମାଡ ହେଇଛି ଯେ ପଥରରେ। ଯେ କି ସେଟା ବ୍ଲଡ ଟା ମାନେ ଜମାଟା ହେଇଯାଇଥିଲା।
ଜମା ହେଇଯାଇଛି ହଁ ହଁ ହଁ।
ହେଲା କିି ସେଟା ମାନେ ହେଇଗଲାଣି ଆଠ ଦଶ ଦିନ ତଳେ ହେଇଗଲାଣି ନା। ହେଲା କି ସେଟା ବ୍ଲଡଟା ପୁରା ମାନେ ବିଣ୍ଡା ଟାଇପର ହେଇଯାଇଥିଲା। କଳା ବ୍ଲକ
ଆଉ ସେଇଟା କୁ ବାହାର କରିିଥିବ ଅପରେସନ କରିକି।
ଅପରେସନ କଲେ
ହୁଁ।
ତ ସେ ଡକ୍ଟର ମୁଣ୍ଡରେ ହାତ ଦେଲେ କଂସେ ଉପରେ ବ୍ଲଡ ବାହାରିଲା।
ଏତେ।
ହୁଁ।
ଗାଡି ସେଥିପାଇଁ ଗାଡି ମାନେ ଆ
ନାଇଁ କଣ ହେଲା ଆଜି କି ଗାଡି ମୋର ମାନେ ବୋହୁତ କମ ସ୍ପିଡରେ ଯାଏ ହେଲା କି ସିଏ ହୁଁ ସେ ଜେଗାଟା ଆକଚ୍ୟୁଲି ଭଲ ଜାଗା ନୁହଁ ମାନେ କୁହନ୍ତି କଣ ଜେଗାଟା ହୋଉଚି ଯୋଉ ଇଏ ଜାଗା। ଆଜ୍ଞା କୁହନ୍ତୁ।
କୁଆଡେ ବି ଯିବେ ଯୋଉ ଆମର ଅଛି ଯୋଉ ପ୍ରେମାନନ୍ଦ ଯୋଉ ଦେଇଚନ୍ତି ଯୋଉ ଇଏଟା ମନ୍ତ୍ରଟା ଯୋଉ କ୍ରିଷ୍ଣାୟ ବାସୁଦେବାୟ ହର ଏ ପରଆତ୍ମାନେ ସେଟାକୁ ଏଗାର ଥର ଗାଇକି ଯିବେ। ମାନେ କିଛି ହବନି ମାନେ ମୁଁ ଗାଡି ଚଲଉଚିବି ମୁଁ ବି ଯେତେବେଳେ ଯୁଆଡେ ଯାଏ। ମୁଁ ଘରୁ ବାହାରିବା ପୂର୍ବରୁ ସେଇ ମନ୍ତ୍ରଟା ଏଗାର ଥର ହିଁ ଗାଇକି ଯିବି କିଛି ହବନି ଗାଡି ଚଲେଇଲା ବେଳେ
ପ୍ରସ ନା ଏଇ ପ୍ରସନାଲ ନମ୍ବରୁ ମେସେଜ କରୁଚି। ମତେ ସେ ମନ୍ତ୍ର ଟା ପ୍ଲିଜ ପଠେଇବେ।
ହଁ ହଁ ମୁଁ ପଠେଇ ଦୋଉଚି ହେଲା ଠିକ୍ ଅଛି ହୋଉ।
ମୁଁ ମୋ ହ୍ଵାଟ୍ସଆପ ନମ୍ବରରୁ ପର୍ସନାଲ ନମ୍ବରରୁ ଇଏ କରୁ ଚି ପଣସ ସେ ଇଏଟା ପଠେଇବେ। ହୋଉ ଜୟ ଜଗନ୍ନାଥ ର-ରହିଲି ମ୍ୟାଡାମ୍।
ଆଜ୍ଞା ମ୍ୟାଡାମ୍ ସାରେ।